ହାଲୋ। ହଁ ମୋତେ ଶୁଭୁଛି।
ଶୁଭୁଛି ତ? ଆ ହଁ। ଆଉ କଣ କରୁଛୁ? ହଁ ହଁ ଶୁଭିଲା ବା।
ଏଇ ବସିଛି। ହୁଁ।
ଆଉ ପାଗ ପାଗ ଭଲ ଅଛି ନା?
ହଁ। ଆସିଲାଣି ଖରା ମାଡି ଆଇଲାଣି ଏଇନେ ହବ ଖରା।
ଉଁ ହୁଁ ଖରା ଆଜି ଅଛି। ଖରା ଅଛି, ଗରମ ଅଛି, ବର୍ଷା ବି ହେଇପାରେ? ହଁ। ବର୍ଷା ବି ହେଇପାରେ? ତାହେଲେ ଜ ଜଲିକି ରେ ହେ ପତାରେ ଚାଲ।
ହଁ ସେଇ ଡ୍ରେସ ଟା ପାଇଁ, ଆଉ କଣ କରିବୁ କିଏ ମୁଣ୍ଡ ପୁରାଇବ କହୁନୁ? ଇଏ ତ ତାର ହଲ ଚାଲ ହବାର ନାଇଁ ଆଉ ତା ଜ ରଜ ପାଇଁ ନୁହେଁ ମୋ ଇତାର ଯୋଉ ଜନ୍ମଦିନ ଟା ଆଉଛି
ଓହୋ କାଲିବା ତା ଜନ୍ମଦିନ ନା?
ହଁ କାଲି ହଉଛି। ଆଉ ଯାହାନେ ଗୋଟେ ତୁ ଇଏ କରିକି ତାକୁ ଦବୁ ନା ଦବୁନୁ? ଆଉ ସେଇଟା ଡ୍ରେସ ଟା କରିକି ତାକୁ ଦେଇଦେଲି। ଆଉ ତାକୁ ଏକାଥରେ ପଇସା ପାଞ୍ଚ, ଛଶହ ଦେଇଦେଇକି ଏକା ଥରେ ଆଇଲି। ତାକୁ କହିଦେଲି ତୁ ଏଇଟା କିଣିକି ତୋର ଇଏ କରିବା କଥା କରିବୁ।
ହଁ ହଁ ହଉ ଭଲ ନା।
ହୁଁ।
ହୁଁ ହୁଁ। ହଉ ସେ ଅଡୁଆ ଛିଡିଵ।
କିଣି ନେମି ତୁ ଏଇନା ଖାଇଦେବୁ। ଏଇନା ଦେଇଦେବୁ ସଇଲା। ରଜ ଦିନ ଆସୁଛି। ଫାଷ୍ଟଦିନ ତୁ ଏ ନେ ନେ ନେ ନେ ନେ ଆଇଁଷ ଫାଇଁଷ ଖାଇବୁ କି? ତୋର ଯାହା ପିଠା ଇଏ କଲେ କରିବୁ। ହଁ। ଆଉ ତ ଏଇନା ନେଇଥାନ୍ତୁ। ଏଇନା ଖାଇଦବୁ ସଇଲା ହେଇକିରି।
ଓଃ ଆଉ ଆପିକି କହିଦେବ ଯଦି ବେଲ ହରୁଛି ଯିବ ଏଗାରଟା ହେଇକି ପଳେଇବ।
ସିଏ ସେପଟେ କଣ ପାଇଁ ଯିବ କି?
ହଁ ହେବାଟେ ପଳାଇବ ତମ ଯାଇ ଏକାଥରେ ବାହାରିଯିବ ହେଇ ଟୁବୁରି।
ହଁ। ହଁ ମୁଁ ଏବେ ହଉ ଏପଟେ ଏକାଥରେ ଯାଇକି। ସଟକଟ୍ ରେ ଜିବନା ସେଆଡେ ଟିକେ ଦୁରିଆ ହେଇଯାଉଛି। ସେଇ ଯିବ ଯଦି ପ ଛରେ ଯଦି ଇଏ ହେଉଥିଲା ଯିବାନି।
ହଉ ହଉ ହଉ ଆସୁ ଏ
ହୁଁ।
ହୁଁ ହୁଁ ଆଉ ରସେଇ ଫସେଇ ହେଇନି?
ନା ହେଇନି?
ରସେଇ ହେଉ ହେଉ ଆଠଟା ହବ।
ହଁ ଆଠଟା ପରେ ନା ସେ ଟେପରୁ ପାଣି ଆସିବ। ହେରା ସାତଟା ବେଳକୁ ଆଉଛି। ଆଉ ଆସିନେ ପାଣି ଆଣିକି ସେଇଠି ଗାଧେଇ କି ତା ପରେ ସଫାସଫି କରିବୁ। କର୍ ସାଇଲେନି ତାପରେ ଯାଇକି ରସେଇ
ଆଉ ଟ। ଇଏ ଯୋଉ ଆଜି ଆଇଁଷ ଫଇଁଷ ନା।
ନା ସେମିତି ତ ହେଇନି। ସେ ଯା ଆଣିବ ତାକୁ ଆଣିକି ଯିବ ବୋଧେ ଯାଜପୁର ଯିବ କୋହୁଥିଲା।
ହଁ।
ଆଉ ଗନା ଦେଖି ତାର ସେ କ୍ଷୀର ଦେଇ ଟିକ ଦେଇଦିଅନ୍ତି ତାର ହେଇକି ସେଇଭଳିଆ ଆସେ ତ ଆଉ ଦେଇ ଦେଇଥିଲେ ପଇସା ଟା ତମେ ଦେଇଦବ କେତେଲେ। ସେ କ କହୁଥିଲା ତ ଖାଲି ରିଣ୍ଟୁ ଇଏ ତ କହିନି ରିଣ୍ଟୁ କହୁଥିଲା ଯିବ ବୋଲି।
ହଁ ହଁ ନା ନା ସେଇ ଗାଡି ଟା ଟୋଟାଲି ଷ୍ଟାର୍ ହଉନି?
ବୋଉ କୋଡ଼ିଏ ଥର କହିଲାଣି କି ଦେଇକି ନହେଲେ ଗାଡ଼ିଟା ଟିକେ କର ଷ୍ଟାର୍ଟ ନହେନଲେ। ଏଇ ନେଇକି ଟିକେ ଇଏ କର କାମ ଚଲିଲା ଭଳିଆ ଏଇପାଖାପାଖି। ସିଏ ତ ଶୁଣୁନହି ହଁ ଏଇ ଅଲତି ଫଲଦ ଗଲୁ କି ଯୋଉଠି ଯାଉଛୁ କଣ ଇଏ କରୁଛୁ ଆଉ ସାଙ୍ଗ ସାଙ୍ଗ ଗାଡି ଅଛି କୋଉଠରେ ଯେମିତି ଏମିତି ହବ ଆଉ ତୁ ସେଇଟା ସଜାଡ ଦେଲେ ତୁ ନଗନ ବାପା ନ ନ ଟିକେ ଜାଆନ୍ତେନି ନା
ହୁଁ
ଆଉ ସିଏ ତ ଶୁଣିବାର ନା କିଏ କହିବାର ସେମି ଥୁଆ ହେଇଛି। ନେଇକି ସଜା ନ ହଅ ଦି ତିନି ହଜାର ଖର୍ଚ୍ଚ ହେଲା ତାପରେ କରିଦେଲେ ସିଏ ହୁଅନ୍ତା।
ହୁଁ ମୋର ବା ସେ ଯୋଉ ଷ୍ଟାର୍ଟ ହାଉନଥିଲା ସେ ଦୀପୁ ନଗେଇ ଦେଲା ସେ ଯଉ ଇଏ ଟା ନଗେଇ ଦେଇଥିଲା। ସେଇଦିନଠୁ ଯାହାଉ ମାନେ ଷ୍ଟାର୍ଟ ଆଉ ପ୍ରୋବ୍ଲେମ୍ ନାହିଁ ସେମିତି ଚାଲିଛି
ହଁ ଆଜି ଯିବ ନା ମେଡିକାଲ
ହଁ ଆଜି ତାକୁ ଫୋନ କରିବାକୁ ପଡିବ ଫୋନ କରି ସି କେତେବେଳେ ଆସିଛି ବୁଢୀ ସେତେବେଳେ ଯିବାକୁ ପଡିବ ଆ ଆଉ ସେ କହିଥିଲା। ତାକୁ କଣ କରିବେ ସେ ନମ୍ବରଟା ଦେଇଥିଲା ସେ ଝିଅ
ହଁ
ଦେ ମୁଁ ତାକୁ କହିଦେଇଛି ତାକୁ କହିଦେବୁ ସେଇ ଯୋଉ ଆର ମେଡିସିନ ଫେଡିସିନ ଲେଖି ତୁହେ ଖାଲି ଏଇ ସାଧା ଏଇ ଯଉ ବଟିକା ଫୋଲିକ ଏସିଡ ଆଇରନ।
ହଁ ହଁ ହେରା ସିଏ ମେଞ୍ଚେ ଲେଖିଦେବେ ସିଏ ସେଇ ଆଗେ ଯୁମାନେ ସେି ଆଗେ ଦି ହଜାରପଚିଶ ରେ ଖାଲି ମେଡିସିନ ଲାଗିଦେବ କିଏ କଣରା ମାସକୁ ମାସ ଖାଲି କିଏ ଖାଇ ହଉଛି ଏରା
ହଁ ତାପରେ ସିଏ କଣ କହନି ସିଏ ଯେ ମାନେ ଯାହାର ପ୍ରୋବ୍ଲେମ ଫୋବ୍ଲେମ ହଉଛି। ତାର ମାନେ ସେ ଡାକ୍ତର ମାନେ ସେଇ ଆସିବେ ତାଙ୍କର ଖାଇବେ ଇଏ କରିବେ ସେଇ ବାବଦରେ ସିଏ ଅଛନ୍ତି।
ଆଉ ତାପରେ ଖାଲିଟା ରେ ମାସକୁ ମାସ ଖାଲି ବଟିକ ଗିଳିବା କଥା।
ହୁଁ ଚା ସେଇଟ ମନା କରିବ ଆଉ ଯଦି ଯୋଉ ଏଇ ଯୋଉ ଏଟା ଅଲଟ୍ରାସାଉଣ୍ଡ ଟା ଯୋରେ ପଛରେ ଯୋ ମାସ ପରେ ଏଟା ଯ ହବ
ଏଇ ଭାଉଜ କହୁଥିଲ ଧର ଏଇନା ଏଟା ହେଲାନି ଅଲଟ୍ରାସାଉଣ୍ଡ ଭଳିଆ ଆଉ ପୁଣି ତମେ ସାଙ୍ଗେ ସାଙ୍ଗେ କନେ ହେରା ପୁଣି ପ୍ରେସର ବଢ଼ିବ ତମେ ଛାଡିକି ମାସେ ଦି ମାସେ ତାପରେ ଯାଇ କରିବ ତାପରେ ଆଉଥରେ କରିଦବ ସରିଲା।
ହଁ ହଁ ସେଇଟା ଆରାମ ମାସେ ସିଏ କରିବା କହୁ ଥିଲା ଏଇ ନଅ ତାରିଖ ହେଇପାରିବନି କାରଣ ଏଇଟା ଏବେ ଏଣ୍ଟ୍ରି ହେଇଛି ନା।
ହଁ
ହଁ ହଁ ତାଙ୍କ ଟାଇମ ହେଲେ ସେଏ କରିବେ ସେ କହୁଥିଲା କହିଲା ନ ନଁ ସେ ଡାକିବେ ଅଟୋମେଟିକ୍
ହଁ ହଁ ହଉ ଏଠି ଥର କରିଦବ ଲାଷ୍ଟ ଯୋଉଟା ଏଇ ଯୋଉଟା। ପୁରା ସିଟି ସ୍କାନ ଭଳିଆ ସେଟା ପୁରା କରିଦବ ଯ ହାତ ଗୋଡ ନଖ କଣ କଣ ହେଇଛି ସବୁ ଆଉ ଯୋଉଟା ଦେଖେଇବା ଲାଷ୍ଟ ବେଳୁ ସେଇଟାକୁ କରିଦବା ସବୁ ଠିକ ଠାକ ଅଛି କି ନାଇଁ ବୋଲି।
ହଁ ହଁ ଦେଖିବା ଆଉ
ନା ନା ତା ସେଇ କହୁଥ ସେଇ ଚିତେଇକି ଶୋଇିବ ନାାଇ କହୁିବୁ ଆରେ ଚିତେଇକି ଶୋଇନ ପୁଣି ଛାତିକି ଉଠିବ ଇଏ ହବା ପୁଣି
ହଁ ହଁ ନା ନା ଶୋନିଆ ଆରାମସେ ଶୋଇଛି।
ହୁଁ ତ ବାଁ କର ସବୁବେଳେ ବାଁ କର ମାଡିକି ଶୋଇବ।
ଓହୋ ଆଉ ବାପା ଘରେ ଅଛନ୍ତି ନା କୋଉଠି।
ହଁ ଉଠିକି ଇଏ ହେଲେଣି। ଏଇନା ସେ ଯୋଉ କାନନ ଯ ଯୋଉ ଫୋନ କରିଥିଲେ ଭାଇ କଲ୍ୟାଣୀ ଦିଇଥର।
ହଁ ହଁ।
ଏଇ ଯୋଉ ଯିବେ ଯୋଉ ପାଇପ୍ କାଲି ଛାତ ପଡିଥିଲା ଏଠି ଏଠି ପାଇପ୍ ପିଗୁଡା ସେଠି ମଟର ଚାଲିଥିଲା ସେଠି କରିଥିଲେ ନା କଣ ରୋଷେଇ କରିଥିଲେ ଚିକେନ ଭାତ।
କୋଉଟା ହେଇ ଯୋଉ ଗଡିଆ ପାଖରେ ଯଉ ଛାତଟା କି?
ନା ନା ଗଡିଆ ପାଖରେ ହେଟା ପଡିସାରିଲାଣି ଏଇଟା ଏ ଯୋଉ ଇଆଡେ ହଉଛି। ସେ ଯଉ ବଡ ଫିଲ୍ଡ ତାରିଣୀ ଚାଳ ଆଡେ।
ହଁ ହଁ।
ଏଠି ଗୋଟେ ଯୋଉ ବନ ବିଭାଗର ଗୋଟେ ଘର ଆସିଥିଲା ବିଜେ ଇଏ କରୁଛନ୍ତି ସେଇଟା ଛାତ ପଡିଲା କାଲି। ଆଉ ସେଇଆକୁ ଏଠି ମଟର ଫଟର ରଖିଛନ୍ତି। ପାଇପିରା ଗୁଡା ହେଇନି ସେ ସେଇଆକୁ ଫୋନ କରିଥିବ ପାଇପି ଯାଇକି ଗୋଡେଇକି ରଖିବା ପାଇଁ।
ଓହୋ ଆ ଦୋଳି ଫୋଳି କଣ ସେଇ ତାରିଣୀ ଶାଳା ଆଡେ ପଡିବ କହୁଥିଲା।
ହଁ ସେଇଆଡେ ପଡିପାରେ ସେଟା ତ ପଡୁଛି ସେଇ ଯୋଉ ବିଲ ମନ୍ଦିରରେ। ଆଉ ଏଠି ନ ପଡିପାରେ ଏଇଉ ଜଲଦିର ଘର ପାଖରେ ଯୋଉଟା ପଡେ।
ନା ନା ଛାତ ପଡିବନି କଣ କିଏ ମରିଯାଇଛି ବା କହୁଥିଲା।
ମରିନି ସେ ଯୋଉ କହୁ ଏଇ ଯୋଉ କାନନ ଜେଜେ କହୁନ୍ତି ନା ଯେ ଯାହାକୁ ଡାକେ ମେସିନ ଟା ସଜାଡିବା ପାଇଁ। ଏଇ ଯଉ ଏଲ୍ଆଇ ସି ଯାହା ପାଖରେ ହେଇଛି।
ହଁ।
ଆ ସେ ତାଙ୍କର ବା ଗୋଟିଏ ପୁଅଟା ଆକ୍ସିଡେଣ୍ଟ ହେଇନି ନା କଣ ଆଇସିୟୁରେ ଅଛି। କୋଡିଏ ପଚିଶ ଦିନ ହେଲାଣି ଏଇ ଭଦ୍ରକ ବା ଭଦ୍ରକରେ ଆକ୍ସିଡେଣ୍ଟ ହେଲା ମାନେ ଗୋଡ ହାତ କୁଆଡେ କିଛି ହେଇନାହିଁ।
ହଁ।
ହେଲମେଟ ଟା ଚୁନା ମୁଣ୍ଡଟା ଦି ଫାଳ।
ତା ମାନେ କେତେ ଜୋରରେ ମାଡ ହେଇଛି ମାନେ ଇଏ ବାଡେଇଲା ନା କିଏ ଇଏ କଲା?
ସେଇଟା କିଏ କହିବ ତା ସେ ଆସିଥିଲେ ଯେହେତୁ ମୁଁ ପଚାରୁଥିଲି ତ ସେଇଟା କହିଲା ସେଇଟା କିଏ କହିବ ଯିଏ ସିଏ ଭଲ ହେନେ ସିଏ କହିବ ନହେନେ ସେ ଡ୍ରାଇଭର ସିଏ କହିଥାନ୍ତା। ଆଉ ସେ ଡ୍ରାଇଭର ଫେରାରେ ସେ ଯୋଉ ଗାଡିଟାକୁ ରଖିଛନ୍ତି ଥାନାରେ।
ହୁଁ ହୁଁ।
ଆଉ କୁଆଡ଼େ ବା କହୁ ସହଜ ପୁରା ପତଳା ଦେହଟା ମୋ ଭଳିଆ ମୋଠୁ ବି ଆହୁରି ପୁରା ହଲୁଛି ଟା ପୁରା ପତଳାଟା ପବନ ଭଳିଆ ହେଇକି ଆଉ ହେଲମେଟଟା ପୁର ଚୁନା ହେଇଯାଇଛି କାଳେ ସେ ଯୋଉ ପୁଣି ଷ୍ଟାଇଲି ଗାଡି। ଆଉ ଇଏ ଜୋରରେ ଚଲଉଥିବ, ସିଏ କୁଟିଥିବ କଣ ଜାଣିବୁ ଇଏ କରିବି।
ହୁଁ ହୁଁ।
ସେଇଟା ଇଏ ଯେ ଖାଲି ମୁଣ୍ଡଟା କାଳେ ଏଠି କଣ ଇଏ ହେଇ ଦି ଥର ଅପରେସନ ହେଲାଣି ଆଇସିଉରୂ କାଳେ କଣ ହବ କିଏ ଜାଣିଲା ସେଇଥିପାଇଁ ତର ଆଉ ଗୋଟେ ପିଲାଟେ ଇଏ ହେଇଛି ଏଠି ରଜ ମସ୍ତି କରିବେ ନା ଆଉ। ସେଇଥିପାଇଁ ହେରା କିଛି କରିବେନି। ସିଏ ଆସିଥିଲେ ତାଙ୍କ ସେଇ ବା ତାଙ୍କ ଗୋଟେ ପୁଅ ବୋଲି ସିଏ ଖାଲି କଣ କରିବ?
ଆଉ ସେଇବା କଣ ଜାଣିିବ।
ଇଏ ବି ଚାଲି ପାରୁନାହାନ୍ତି ବୋଲି ତାଙ୍କର ଗୋଟେ ଗୋଡ ଯୋଉ ଡାହାଣ ଗୋଡ଼ଟା ଅପରେସନ ହେଇଛି। ସେଟାନ୍ତା ଖାଲି ଏମିତି ଘୁଷରିଲା ଭଳିଆ ହଉଛନ୍ତି ସିଏ ପୁଣି ସେମିତି ବୁଲାବୁଲି ଅନ୍ୟ ଘର ଆଡେ ସେଇଠି ପଡିବ ଯାହା ଆଉ।
ଓହୋ। ହଉ କରି କିଛି କରିହବନି ହଁ ସେଇଆ କହୁଥିଲା ବା କହୁଥିଲା କଲା ଏଠି ହବନି ସେଇଆଡେ ଯଦି ହବ ହବ।
ହଁ ନା ଜଲଦି ବି ମନା କରୁଥିଲା। ସେଦିନ ପିଙ୍କୁନୁ ଭାଇ ମୁଁ ଲାଇନ ରେ ଥିନି କଥା ହଉଥିନି
ହଁ।
ପିଙ୍କୁନୁ ଭାଇ ଫୋନ ଗଲା ସାଙ୍ଗେ ସାଙ୍ଗେ ସେ କନ୍ ଫେସ୍ ଟା କରିଦେଇ ସାଙ୍ଗ୍ ସାଙ୍ଗ୍ ତାକୁ ପଚାରୁଚି କାଆ ସାଙ୍ଗରେ କଥା ହଉଥିଲୁ କି ମୁଁକହିଲି ଗାଁ ରୁ।
ହଁ ଆଉଥର ବା ଇଏ କରିଥିଲା ମାନେ ଇଏ ବିପଦ କଥା ହେଇଗଲା।
ହଁ ସେ ବାହାର ଇଏ ହବ ଆଉ ସାଙ୍ଗେ ସାଙ୍ଗେ କନଫଷ୍ଟା ହେଲା ମୁଁ କଇଲି ଗାଁ ରୁ। ଆଉ ଗାରୁ ଇଏ କହିଲି ତାପରେ କହିଲେ ଆଉ ଏଇ ମୁଁ କହିଲି କଣ ରଜ ହେଲା ଶୁଖିଲା। ଇଏ କହିଲ ନା ଆଉ ଦଶ ତାରିଖ ଦିନ ପଠେଇମି ଆଉ ତୁ ଆଣିବୁ ଡ୍ରେସେ
ହୁଁ ହୁଁ।
ଆଉ ହଁ ଝିଅର ଗୋଟେ ଡ୍ରେସ ଆଣିବୁ ତ ଦେଇର ଗୋଟେ ଆଣିବୁ ଆଉହଁଆଗେ ପଠେଇ ସାର ତାପରେ ଦେଖିବା। ମୁଁ କହିମ୍ କନି ଏ ଘର ଟା କରିସାଇନି ତାପରେ ତମର ଇଏ ଯାହା କରିଛ କର।
ଓହୋ। ଆ ସେ ଯଦି ଆସେ ତମ ଘର ଆଡେ କଉଦିନ ଯଦିଆସେ, ତାକୁ ଦେଖିଥା କହିବୁ ନନା ଆସିକି ଘରଆଡ଼େ ବୁଲିକି ଯିବେ।
କିଏ କଅନି?
ସେ ଡଲି।
ସିଏ ଆସିବ ନା ଏଠି ଦଉଚ?
ହଁ ସେ କହୁଥିଲା କହିଲା କହିମି ଦେଖିଆ ଛାଡ଼ିବେ
ହଁ ସେ ନଲେ ସେ ରଜ ତିନି ଦିନ ନହେଲେ ପଳେଇଆସନ୍ତା।
ମତେ କହୁଥିଲା କହିବ ବୋଲି ଦେଖିଆ କଆଁହଉଚି।
ସେ ଏଇଠିକି ପଳେଇଆଇଲେ ନହେଲେ କାହାକୁ ଗୋଟେ କହିଲେ ଗାଡିରେ ତେଲ ପକେଇଲୁ ଯେ ଯାଇକି ଟିକେ ବୁଲିକି ପଳେଇ ଆସନ୍ତେ।
ହୁଁ।
ଆଉ ଯିଏ ନାଇ ରଜରେ ବୁଲଚି ବୁଲଚି ଆଉ କଣ କି? ଆଉ କେ ଏଇ ବା କନକବଡମା କହୁଥିଲା ଏ ମଣ୍ଟୁ ଯୋଉ କାଲି ଯାଇଥିଲା ଯୋଉ ଯାଜପୁରୀ ଯାଇଥିଲା କାଳେ? ସତକି ମିଛ କି ଆଣ ମୁଁ ଆଉ ତାକୁ ପଚାରି ନାହିଁ କୋଉ ବସ୍ ଠାଇଁ କଳେ କୁଟିଥାନ୍ତା?
ଆ ନା ଆମ୍ ଶେନ୍ତି ଯିବ ନା ମେନ
ହଉନାହନ୍ତି ବା ଏଉରା ଅବସ୍ଥା ଇଏ ହେଉନାହାନ୍ତି ଯେମିତି ଗାଡ଼ି ଫାଡ଼ିରା ଚଲାଉଚ଼ନ୍ତି ଦେଖୁଛନ୍ତି ଯେତେ ମାନେ ବଢୁଛି ଆକ୍ସିଡେଣ୍ଟ ତାଙ୍କର ସେତେ ଯ ମଡା ଚାଲୁଚି
ତାପରେ ମେନ୍ କଣ ସ୍ଲୋରେ ଯିବ ସ୍ଲୋ ରେ ଗଲେ ଯାଇଁକି ଯୋଉ ବୁଦ୍ଧିବାଟଟା ଦେଖା ଯିବ ସ୍ପିଡ୍ ରେ ଯାଉଛନ୍ତି ଆର ଗାଡି ସବୁପେଲୁଛନ୍ତି ଟିକେ ଟିକେ। ପା।
ଇଏ ପା ଏ ବାପି କି କମ ତମେ ଭାବୁଛ କି ତାକୁ?
ହଁ ହଁ ହଁ ସେ ବା ସ୍ପିଡି
ହଁ ସିଏ କଣ ତାରିଣୀଙ୍କ ସିଏ ଯୋଉ ଏଇଠୁ ଏଇନା କେ ଆଖ ବସବୁ ଯଦି ସେ ଆଖିରୁ ଜୁଲ ଜୁଳିଆ ପୋକ ବାହାରି ଯାଉଛି ଏକାଥେରେ।
ଜୁଳିଗୁଳିଆ ପୋକ ତାପରେ ପୁଣି ହେଲେମେଟେ ପିନ୍ଧିବେ ନି କିଛି ପିନ୍ଧିବେନି।
ହଁ କହିବ ତମ ଷ୍ଟାଇଲ କମିଯାଉଚି ତମେ ହେଲମେଟ ଟା କଣ ଇଏ ପାଇଁ ପିନ୍ଧୁଚ ତମେ ପିନ୍ଧିବ ନା ଯେମିତି ଇଏ କରିକି।
ହୁଁ।
ଧ୍ୟାନ ନାହିଁ ଏଇକା
ସବୁଥିରେ ହୁସିଆର ରହିବାକୁ ପଡିବ ନା ଆଜିକାଲି ଆଉ ସବୁ ଆଜିକାଲି
ହଁ ବା ତାରିଣୀ ଦେଖୁ ନ କହୁଛି କଉଚି ଆଉ କଟୁ ମୋ ବାପା ଏକାଉଣ୍ଟରୁ କଟିବ ନା ମୋର କଣ ଯାଉଛି। ଏଇ ହଉ, ତାହେଲେ ମୁଁ ରଖୁଛି। ହଉ, କାଟିଦେ।